ହ୍ୟାଲୋ।
ହଁ କୁହ।
ହଁ ଆଉ ବର୍ଷା ହଉଛି ନା ହେଉନି।
ବର୍ଷା ହଉଛି ତ ସକାଳୁ ଆଜି ବନ୍ଦ ନାହିଁ ଠୋପା ଆଉ। ଆଜି ପୁରା ମାନେ ଖରାପ ପାଗଟେ ଆଉ କିଛି ବାହାର ଜିନିଷ କିଛି କରିହବନି। ନା ଲୁଗାପଟା ଶୁଖିବ ନା ବାହାରେ କିଛି କରିପାରିବେ ଯାହା ରୋଷେଇବାସ କରିବ ଖାଇବା। ଆଉ କିଛି କରିପାରିବନି। ଘର ଭିତରୁ ଯାହା କରିବ ବା ସଫାସଫି ମୋର ଦି ଚାରି ଦିନ ହେଲା ରହିଲାଣି ମୁଁ କରୁନି।
ଅ ମୁଁ ମୁଁ ବିି କରୁନି ଦି ଦିନି ହେଲା।
ଶୁଖିବା ତ ନାହିଁ ଖାଲି କରିକି କୋଉଠି ସବୁ ରଖିବୁ ଗେଞ୍ଜେଇବୁ ଖାଲି ସେଥିପାଇଁ
ଦିନ କରିଥିଲୁ ସବ
ମୁଁ ସେଇଗୁରା କରୁନି ସେ ଛୁଆଙ୍କର ତ ପ୍ୟାଣ୍ଟ ସର୍ଟ ପିନ୍ଧିବାକୁ ଅଛି ସେ ସେରା ପକେଇଛନ୍ତି ସେରା କନେ ଟିକେ ପାଗ ଦେଖିକି କରିନି କରିଦେଲେ କିଛି ନାହିଁ କିନ୍ତୁ ଶୁଖିବନି ମୁଁ ହେରା ର ଖିଆକୁ ମତେ ଭଲ ଲାଗେ ନା ବୋଲି ମୁଁ କରିଦିଏ ଯୋଉଠୁ ଶୁଖଛି ନ ଏଇଟା ପାଣି ଟା ନିଗିରି ଯାଇଥିବ ବରଂ ଘରେ ପକେଇବି ମୁଁ କରିଦିଏ ଆଉ ଏଇ ଦି ତିନ ଦିନ ହେଲା କରିନେଇ।
ଇ ଏ ଯୋଉ ପାଗ ଦଉଛୁ ଏରା
ଆଜି ବ ଏଇ ଦି ଦିନ ହେଲା ବହୁତ ଖରାପ ପାଗ ଟୋପା ବନ୍ଦ ହଉନି। କାଲି ମୁଁ ଇଭିନିଙ୍ଗ ରେ ହବ ଲୁଗା ପଟା ଦି ତିନଟା ଧୋଇକି ରଖିଦେଇଥିଲି ଏଟା ଶୁଖେଇଲି ଯେ ଛୁଆଙ୍କୁ ଏଇ ଖୋଇ ଦଉ ଦଉ ଅଧଘଣ୍ଟେ ଘଣ୍ଟେ ଭିତରେ ପୁଣି ହେଇଯାଇଛି ପୁଣି ସବୁଯାକ ଓଦା ହେଇଗଲା। ମୁଁ ଆଉ ରାତି ବେଳକୁ ବାହାରକୁ ନେଇ ଆସିଥିଲି। ନେଇ ଆସିଥିଲି ବାହାରୁ ଘରୁକୁ ଆଉ ଶୁଖେଇିଲନି ରାତିରେ ମୁ କହିଲି ସେ ରା ସେ ଫାନ୍ ରେ ଯେତିକି ଶୁଖିବାର ଥିବ ଆଉ ବାହାରେ
ଆଉ କଣ କରିବି ଏ ଯୋଉ ପାଗ ଦଉଛି ଗାଧୋଇବା ଲୁଗା
ଆଉ କଣ ରୋଷେଇ ବାସ ନା ସେରା ଶଖୁନିବା ରୋଷେଇ ବାସ।
ହଁ ଭଜା ହେଇକି ଡାଲି ବସିଛି ଛୁଇଁ ଭାଜିବି। ଆଜି ଆଉ କିଛି କହିଛି ଆଣିବନି ମୁଁ କହିଲି ଆଣିଲି ମୁଁ କରିପାରିବିନି ପାଗରେ।
ଆଜି ତ କରିପାରିଥାନ୍ତ ଭଲ ପାଗରେ।
ବିରକ୍ତିଆ ଲାଗୁଛି।
ଆଜି କିଛି ଆଉ କୁଆଡେ କରିପାରି ହ ରୋଷେଇ କରି ଖାଅ।
ନା ସେ ଆମେ ସେ କିାଣିବା କଟ ବା ଛକୁକୁ ସେଇ କି ଆଣିବା କଟ
ଓହୋ ପାଗ ପାଇଁ।
ହୁଁ କିଏ ଯିବ ଆଣିବେ ପାପ ପର୍ଷଣ ହୁଏନି ଏରେ ମତେ ବିରକ୍ତ ଲକୁ ଯାଇଛ ନା ଖାଇ ଖାଇକି ଆମର ଦି ଜଣ ମଣିଷ ନା ଟିକି ଏତେ ଭଲ ପାଆନ୍ତିନି ଟିକେ ଖେ ଆମ ମା ପୁଅ
ତମେ ଓ ତିନି ଜଣ ଟୋଟାଲି। ଓ ଆଉ ତାହେ ତ ବିରକ୍ତି ହବା କଥା ଆଣିଲଲେ କେତେ ଖାଇବ ଖାଇ ଖାଇକି ରହୁଥିବ।
ଯେକୌଣସି ଜିନିଷ କଲା ବଳକୁ ଉଁ ଫ୍ରିଜ ରଖି ଖାଇବାକୁ ମତେ ଭଲ ଲାଗେନି, କେତେ ଖା ବୋଲି କାଲି ରାତିରେ। ରୁଟି ରୁଟି ପୋଟଳ ତରକାରୀ କନି। ନା ରୁଟି କୋବି ତରକାରୀ କନି। ଉଁ ବା କୋବି କିବାଛ ବାଛି ଖିଇ ଦେନି ଝୋଳକୁ ପକେଇଦେନି। ପୁ ଏ ର। ଖା ବୋଲି କେତେ ଖାଇବୁ।
ଝୋ ଳ କରିବନି। ଦି ଅଳ୍ପ ଲୋକ ଦେଖୁଛ ଅଳ୍ପ ଲୋକ ମାନେ ହଁ ବାସ।
କରେ ନାାଇ ଯେ ତମେ ରୁଟି ଟା ଖାଇବାକୁ ଟିକେ କରିବୁ ଜାହେଲେ। ପୁରା ଶୁଖିଲା କରିବୁ କି। ସେ ଟିକିଏ କହିଲା ବେଳ ବି ବହୁତ ଗଲା ପୁଅ ତାର ଟିକଏ ଖାଇଲା ଖାଇଲାନି ତାର ଖାଲି ମିଲ ମିକର ବାଛି ଖାଇ ଥିଲା ମିଲମିକର ଟେ ତା ପାଇଁ। ଆଉ ଇଏ ତାଙ୍କର ସେ କୋବିକି ଆ କୁ କୁ ଟିକେ ବାଛକି ଖାଇଲେ। ଆଉ ଯାହା ରହିଲା ମୋ ପାଇଁ ସେରାନେଇକି ପକିଦେନି।
ଆଉସେଇଆ ପାଗ ଦେଇଛି ମାନେ
ଏ ଯୋଉ ପାଗ ବିରକ୍ତି ଆ ଲାଗୁଛି ମୁଁ କହିଲି ହେରା ଆଣନା। ଆମ ପୁଅ ଯଦି କହିବୁ ଚିକେନ ଯଦି ମୁଁ ବାବା ଶହେ ଟଙ୍କାରେ କ ଶହେ ଟଙ୍କା ଯ ମାଗି ବୁ ନାଜ ମାଡ଼ିବ। ମୁନିଆ କଣ ଏଇଟା ମ ଦିଅର ଦୋକାନ। କତା ସ୍ରୂପ ଦାଦା କାନାହାନ୍ତି ଆମର ଦି ଜଣ ମଣିଷ ବୋଲି ତ ବାତା ଖାଆନ୍ତି ନା। ଅଠର ଚାଲିଛି ସତର ପୁରୀି ଅଠର ଚାଲିଛି।
ପଢାପଢି ତାର?
ଡିପ୍ଲୋମା କରୁଛି ଏ ତ ଦାଦ। ଜାଣିଛନ୍ତି। ତ ବାପା ଖାନ୍ତିନ ଆମେ ଦି ଜଣ ନା ନା ମୁଁ ଯିମିନି ତୁ ଯାଉନୁ ମୁଁ ଯାଇକି ପଚାଶ। କ ସ ଘର ଲାଗମି ବେଳେ ବେଳେ ମୁଁ ଫୋନ ସି ପ୍ଲାଣ୍ଟ ଯାଆନ୍ତି ଏଇ ଚାଷ କରୁଛନ୍ତି ଏଇଥର।
ଆଛା ଏଇ ଧନ ବ୍ରସ ଟା।
ଦେଇ କି ଯା ମୁ ନେ ଇ କି ଦେଇ ଆ ସି ବି। ଗ ଟିକେ କଥା ହେଇକି ନେଇକି ଦେଇ ଆସି ଯ ଆଉ। ହଁ ବେଳେବେଳେ ମୁଁ ଫୋନ୍ ପେ କରିଦେବି ପଇସା ମୁଁ ଯାଁ ଦାଦାକୁ ପଇସା ଦେଇେଇଛି କହିଦେଇଛି ତୁ ଖାଲି ଆଣିବୁ। ମୁଁ ଫୋନ ପେ କରିଦେଇକି କହିଦେମି ସେ ଖାଲି ଗଲେ ଦେଇଦବ ଦେଇଦେଲେ ଧରିକି ଆସେ।
କମ ଆଣୁଥିବ କମ ଆଣୁଥିବ ସେତେବେଳେ କମ ଆଣୁଥିବ ସେତେବେଳେ ତାର ଆଉ କିଛି। କହିବା ପଡିବନି ଆଜିକାଲି ବା ଛୁଆ ପା ତାଙ୍କୁ ସବୁ ଲାଜ ମାଡ଼ିବ। ସ ମ ଲାଜ ମାଡିବ ତାଙ୍କୁ ସବୁ ହେ ମୋର କିଏ ଯିବ ମୁଁ ଏତିକି କହିବିନି। ଟିକେ ଆଣିବିିନି ମୁଁ ଜାଣିଛି ସବୁ ଛୁଆ ମୋ ଭାଇ। ମୋ ଭାଇ ବା ସେଇଆା ସେ ସେ ଆମର ଲୋକ ଦି ଜଣେ ବାପା ଆମ ପୁଅ। ବହୁତ ଚାଲିଗଲେଣି। ସିଏ ତାର କଣ କରିବ ଯେତେବେଳେ ଆଣିବ ସେମିତି କିଲେ ଦେଢ଼ କିଲେ ମୋ ବାପା ଯେ ଖାଲି ରାଗୁଥିବେ। ମାନେ ତମେ ରାଗିଲେ ତମ ପୁଅ କୁ କହୁନ ରାଗିଲେ ତମେ କଣ କରିବ?
ମୁଁ ଛକ ଆଡ଼େ ଯାଇଥିନେ ନିଜେ ଯଦି ଯାଇଥିମି ଛକ ଆଡେ ନିଜେ ପଚାଶ ଶହେ ଟଙ୍କା ନେଇ ଆସେ। ମାନେ ସେତିକି ବି ଦି ଜଣ ମଣିଷ ଖାଇବୁ। ପୁଅ ନଥିଲା ବେଳେ ପଚାଶ ଟଙ୍କାରେ ନେଇଆସିବି ଦି ଥର ଖାଇଦେମି ଆଙ୍କୁ ଅଣ୍ଡା ଭାଜିକି ଦେଇଦେମି। ସେ ଝଳ ଆଳୁରେ ଟିକେ ଅଣ୍ଡା ଭାଜିକି ଦେଇଦେମି ଦିଟା ଅଣ୍ଡାକି ତିନିଟା ଅଣ୍ଡା ରଖିଦେଇଥିବି ଚିକେନ୍ ଟା ବୁଝନ୍ତିନି ବ୍ରଏଲର ଟା।
ଆଛା ଆଛା ବ୍ରଏଲର ଟା ଆକ୍ଚୁଲି ଭଲ ନୁହଁ ବ୍ରଏଲରଟା ଆକ୍ଚୁଲି ଭଲ ନୁହଁ ସେ ମୋ ହଜବେଣ୍ଡ ବି ସେମିତି ସେ ଏତେ ବ୍ରଏଲର୍ ଭଲ ପାଇବେନି ସିଏ ଦେଶୀ ହେଲେ ଖାଇବେ ଆମର ଶୁକ୍ରବାରେ
ନେଇଆସେ ଚିକେନ୍ ଆଣିବୁ ତା ସହିତ ଅଣ୍ଡା ତମ ଭାଇ ପାଇଁ ଅଣ୍ଡା ଦେଇଦିଅ ସିଏ ଅଣ୍ଡା ଦେଇଦେବେ। ଆଇ ପଚାଶ ଟଙ୍କା ହେଲେ ମୋର ଦିଥର କରିଦେଲେ ଦିଥର ପାଇଁ ରଖିଦେବି ତାଙ୍କୁ ଅଣ୍ଡା ତିନ ଚାରିଟା ଏକାଥରେ ଭାଜିଦେମି ଦି ଥର କରିକି ଦେଇଦେମି ଯାଆ। ମୁଁ ସେଇ ଝୋଳ ଆଳୁରେ ଅଣ୍ଡା ପକେଇକି ଖା।
ହୁଁ ହୁଁ ହୁଁ।
ପୁଅ ନଥିଲାବେଳେ ସେୟା କରିଦିଏ ଆଉ ପୁଅ ଥିଲାବେଳେ ଏଁ କମ୍ପଲସରି କହିବ କେଜିଏ ନ ଆଣିନେ ମୁ ଜୀମିନି। ଆରେ ଯା ଦେଢଶହ ଟଙ୍କାରେ ନେଇ ଆସିବୁ ଏ ସେ ନା
କିଛି କରିବ କଣ ଆଣି କରିବ କଣ ଜିନିଷ ଟା ଖାଇବା ଜିନିଷ ଟେ ଖାଇବା ଯେ ଆଣିବ। ଆଣିକି ନଷ୍ଟ କଲେ ଭଲ ଲାଗିବ ନା ପଇସା ଦେଇକି ଯିଏ ବି ହଉ। ମୁଁ ବା ସେଇଆ ଆମର ସେମିତି କରେନି ବାପ ବାପା ସେମିତି ଯଦି ବାପା ଚିକେନ୍ ଟିକେ ଭଲପାଇବେନି ଖାଇବା ସେ ଦାନ୍ତ ପାଇଁ ଖାଇବେନି ବେଶୀ ଚିକେନ୍ ମାଛ ହେଲେ ଖଣ୍ଡେ ଦି ଖଣ୍ଡେ ଖାଇବେ। ସେ ତାର କଣ କରିବ ନା ମେଞ୍ଚେ ଗୁଡେ ଧରି ପଳେଇ ଆସିବ। ମୁଁ ସେୟାକୁ କହିମି ବାପା କାଇଁ ଫୋପାଡିବ ସେ ବଡାପାଙ୍କ ପୁଅ ହରିକାଙ୍କୁ ତାଙ୍କୁ ଦେଇଦିଅ। ନହେଲେ ସେ ଯୋଉ ଦାଦାଙ୍କ ଝିଅ ତାଙ୍କୁ ସବୁ ଦେଇଦିଅ ସେ ଖାଇ ଦିଅନ୍ତୁ ଖାଇବା ଜିନିଷଟା କାଇଁ ଫୋପାଡିବ ଆଣିକି।
ମୋ ସେ ମୋ ଖୁଡିଶାଶୁ
ଛୁଆଗୁରା ଆସୀ ବେଳେବେଳେ ସେମିତି କରିଦିଅନ୍ତି କାମ କେତେବେଳେ କେମିତି ବାପା ଡାକିଲେ ତ ସିଏ ଆସିକି ମୁଁ ସେଆକୁ କହିବି ହୂ
ବୁନୁ ମୁଁ ପଠଉଛିି ତରକାରୀ ବାଆଣ ପଠା।
ଆସେ ଆଉ କଣ ସକାଳେ ଆଜି କଣ କଲ?
ଆଉ ଆଜି ଙ୍କ ଏଇ ବର୍ଷାରେ କାଇଁ କଣ କର ଛି କି ମୁଁ ବି ଏଜି କିଛି ଖାଇନି ଖାଲି ଚା ବିସ୍କୁଟ ଟିକେ ଖାଇଛି ଭାତ ତ ହେଇସାଇଲାଣି ଲାଇନ୍ ଥିଲା ବୋଲି ପୁଅଟା ତାର ପା ବରାଦ୍ ତରକାରୀ ଆଣି ଖାଇଲା ରୁଟି ଥିଲା ତା ବାପା ଖାଇଦେଲେ ଆଉ ମୋ ପାଇଁ ଆଉ କିଏ କଣ କରୁଛି?
ନିଜେ ଖାଇବା କଥା ହେଲେ କେହି କରନ୍ତୀନି। ବେସିକାଲି ସ୍ତ୍ରୀ ଲୋକ ହୁ ଆପେ ଆପେ କରି ଖାଇବୁ। ଆ ମୁଁ ଉଠି ସରିଛି ବର୍ଷା ବି ପାଇଁ କିଏ ବିକା ଆସିବ କହୁନ?
କାଲି ତା ଶନିବାର ବାହାରିଥିଲା ଆସିବାକୁ ଆଉ କାଲି ଏ ବର୍ଷା ଯୋଗୁଁ ଆସିନି। ଆମ ଘରେ ଚିତ୍ରେ
ସେଠି ଶାଶୁଘର। ଘର ଘର କୋ ମାନ୍ତିରି ଆଉ ତାହେଲେ ତମ ସହିତ କଥା ହେଇଛି।
ତମ ଘରଟା କଉଠି?
ଆମର ରଗଡି ଯାଜପୁର।
ଏଁ ରଗଡି ତ ଏଇଟା ଆମ ପଟିଆ ରଗଡି କୋରା କୁହୁନ୍ତି କି?
ନା କିଆପଦା।
କିଆପଦା ଓହ ମୋ ସାଙ୍ଗତା ମାମୁହର କିଆପଦା।
ତମ ସାଙ୍ଗ ନା ଲିନୁ ମୁକି?
ଆଁ?
ତମ ସାଙ୍ଗ ନା ଲିନୁ କି? ତମ ସାଙ୍ଗ ନା କଣ ବାରିକି ଘର? ଆଁ। ବାରିକି। ତାଲା ତାଲା କାଇ ଉମ ଉମ। କୋଉଠି ସାମ୍ପୁ ଆଣିଲା କି?
ତା ତିନି ଚାରି ଜଣ ଖଣ୍ଡ ମାମୁ।
କ କବାଡ ଦେ।
ତାର ତି-ତିନି ଚାରି ଜଣ ଖଣ୍ଡ ମାମୁଁ ତାର।
ଓହୋ। ସାମ୍ପୁ କଣ ଗୋଟେ ବାସ୍ନା ହେଲା କାଇଁ? ସେଟା ହେଟା ଦେ। ନିଅ ଆଉ କଣ ଆଉ କଣ କୁହ? ହେଇ
ଆଉ। ଏ ନୁହେଁ କି କୋ କିଆପତ ଟା ନୁହେଁ କି ପୁଲି ଗାଡିଆ ପାଖାପାଖି?
ହୁଁ ହୁଁ ପୋଲିଗଡା ବେଗୁନାଡି।
ହୁଁ।
କଇଛି କଣ କରିବୁ? କୁଲିଗଡ଼ା, ବେଗୁନାଡି ଏଇ ଏଠି ଆମର ବାଲିସାହି, ସବୁ ବାଲିସାହି ଆମେ ଜାଣିଛୁ। ସେ ଆମର ଜଣେ ଦାଦା ତମେ ଜାଣିଥିବ କି କଣ ସେଇ ଯୋଉ ତାଙ୍କ ମାମୁ ଘର ନାଁ କଣ କେଜାଣି? ଆମେ ଜାଣିଛୁ ମୀନା ଦାଦା ଆଉ ଏଇ ଯଉ ଇଏ ଦାଦା ସବୁ ହେବେ, ସେ ଜାଣିଛି ବାରିକସ ହେରେ କିଏ ହେଇଥିବେ ତମର? ତମ ସାଙ୍ଗର ମାମୁଁ ଘର କେଜାଣି?
କଣ ମୋ ମନ ନାଇ ବରାତ ବାହାରିଚି, ସାଙ୍ଗ ତ କୋଡିଏ ପଚିଶ ବ ବାଇଶ ବର୍ଷ ଖଣ୍ଡେ ହେଲା ବାହାହେଲାଣି। ଆରେ ଆଉ
ଉୁଁ ହୁଁ, ଓହୋ।
କୁଲିଆଡେ ଆମ ପିଇସି ଶାଶୁଘର।
ପିଇ ଶାଶୁହର ଉହୁଁ ଆଚ୍ଛା, ଆଚ୍ଛା।
ତାଙ୍କରି ଘରକୁ ଦି ଚାରଥର ଯାଇଛି ଆଉ।
ହୁଁ ହୁଁ ଭାଙ୍ଗିବ ଚାଲ ଯିବା ଚାଲ ଚାଲ। ହୁଁ। ଆଉ କଣ କହୁଛ?
। ଆଉ କଣ
କିଆପଦାର ଆମ ଯାଜପୁରରେ ଯାଏନି!
ହୁଁ, ହୁଁ, କିଆପାଖ ଯାଜପୁର ଡିଷ୍ଟ୍ରିକି। ଦେଖୁ ନାହାନ୍ତି ପୁଲିଗଡ କେଉଝର, କେଉଁଝଟି ଆମର କିଆପଦାର ଯାଜପୁର ଡିଷ୍ଟ୍ରିକ୍।
ହଁ, ପୁ-ପୁଲିଆଡରେ ତ କେଉଁଝର ଝର ହଁ ହେରା ମୁଁ ଜାଣିଛି। ମୁଁ ଇରା କିଏ କଦଟା କୋଥିରେ ଯାଏ ସେ କିଏ ପଚାରୁଚି। କୋରା ମନ୍ଦିରଟା ତ ଆମର ଯାଜପୁରର।
ହୁଁ ହୁଁ ଏପଟା ବେଗୁନାଟି ଆମ କିଆପଦା ଡେଇଁଲା ପରେ ବେଗୁନାଟି ସାଡ଼ୁକୁ ସବୁ କେଉଁଝର
ହଁ ସେ ଭିତରେ ପତିକି ଥରେ ଆସିଥିଲି ଯାଜପୁର ଯାଇଥିଲି। ଫୁଲିଆଡିଆରୁ ସେଇ ଜଙ୍ଗଲ ଭିତରେ ପଶିକି ସେଇ କୋରା ବୁନ୍ଦି ଦେଇକି
ହୁଁ ହୁଁ।
ଜୋ ସେ ଯେ ଯାତ୍ରା ଟା ହୁଏ ନେଇକି ହୁଡି ଉପରେ ଗମପୁର। ଗଅପୁର ଯ
କଣ କହିଲ?
ଗମପୁରରୁ ଯାତ୍ରା ଟା ହୁଏନିଁ ସେଇଠି?
ହୁଁ ହୁଁ ଗପୁରୁ। ହୁଁ ହୁଡି ଉପରେ ଛ ଯାତ୍ରା ହୁଁ ହୁଁ। ହୁଁ ହୁଁ ଅକରବ ତ ହୁଏ ଆଉ ସେଇ ଯୋଉ ଆଠ ଦଶ ଦିନ ହୁଏ ମକର ସଂକ୍ରାନ୍ତି ପରଠୁ ଆଉ।
ଆଉ କଣ ଆମର ଆଜି ପିଠା। କାଲି ଥିଲା ଶୁକ୍ରାବାର ଚକୁଳି। ଚକୁଳି ପିଠା କରିଦେଇଥିଲେ ସେ ମା ବିରି ଭେଦେଇ ଦେଇଥିଲେ ଏଇ ପିଠା ବର୍ଷା ପାାଗ ବୋଲି ପିଠା କରିଦେଇଥିଲେ ବା ଆଉ ଚିକେନ ଦେଶୀ ଚିକେନ ହେଇଥିଲା ସେତେବେଳେ ଥିଲା ଖାଇଲେ ସେ ସ ସେମାନେ ହଜବେଣ୍ଡ ଖାଇଲେ ଆଉ ଭଜା ହେଇଥିଲା ଖାଇଲେ।
ହୁଁ ଯାହା କଣ ବର୍ଷା ତ
ଅଣ୍ଡାଯା ନେଇ ଆସିବୁ ଦୋକାନରୁ ନିସିନିସି ମାୟା ନା ଦୋକାନରୁ। ଆଉ।
ସମିଟି କରିଦିଅ ହେଇଗଲାଣି ତମର ସମିଟି।
ହଁ ବାପା ନା ଗାଡି ନେଇନାହାନ୍ତି ଗାଡ଼ିପଛଆଡେ।